ହଁ ରୁଦ୍ର ପ୍ର୍ରସାଦ
ହଁ ହଁ ଭାଇ ସୁୁପ୍ରଭାତ।
ଆଉ ଭାଇ କଣ କେମିତି ଚାଲିଛି ଏବେ ସବୁ।
ହଁ ଟିକେ ଦେହ ସୁୁସ୍ଥ ଅଛି ଆଉ ଖାଇକି ବହିଛି ଆଉ।
ଅ ହୋ ଦେହ ଅସୁସ୍ଥ। ଅସୁସ୍ଥ କଣମତି ହେଇଗ ଅଥମ ହେଇଲା।
ଆଁ ପିଇସି ଝିଅଙ୍କର କାଲି ଟିକେ ବାହାଘର ଥିଲା।
କରଥିଲା।
ଆଁ ତ ତ ମୁଁ ସେଠିକି ଯାଇଛି
ମୁଁ ସେଠିକି ଯାଇଥିଲି ଆଉ ତାଙ୍କର ଟ ନ ନିଲ ନା
ଆଉ ମୁଁ ଟିକେ ଘରେ ଆଜି ପହଁଞ୍ଚୁ ପହଞ୍ଚୁ ହେଇଗଲା ସକାଳ ଆମ ଏପର୍ଯ୍ୟନ୍ତ ଶୋଇନୁ ବି ସେଥିନାଇ ଦେହ ବହୁତ ଅସୁସ୍ଥ ଲାଗୁଛି ଆଉ କଣ କରିବା ଭାଇ କଥା ମନେ ପଡିଲା ମୁ ଟିକେ ଭାଇ ସାଙ୍ଗରେ କଥା ହେଇଯିବ ଆଉ
ଓହୋ ହୋ ବୁଝିଲି ମୁଁ ବୁଝିଲି ତମ କଥା
ହଁ
ଦେହ ଅସୁସ୍ଥ ହଁ ମ୍ୟାରେଜ ମାନେ ବାହାଘର ତ କାହାର ବି ଗଲେ ମୋର ବି ଭାଇ ବାହାଘର ହେଇଛି ବାଘ ହେଲେ କଣ ପ୍ରୋବ୍ଲେମ ଟା କଣ ହୁଏ କିି କି ମାନେ ଅସୁସ୍ଥ ଦେହ ଲାଗିବ କାହିଁକିନା ତୁମେ ଯିବ ଯେତେବେଳେ କିଛି ବି ମ୍ୟାରେଜରେ ଏ କିଛି ବାହାଘରରେ ଇଆଡୁ ସେଆଠୁ କିଛି ବି ଖାଇଲ କି କଣ ହେଲା ଯେମିତି କଣ ଆଜି ଏବେ ଗରମ ହଉଛି ତ କୋଲଡ୍ରି ବେଶି ପିଆହୁଏ ସବୁ ଜିନିଷ ପିଆହେଲେ ବି ଦେହ ପୁରା ଅସୁସ୍ଥ ତ ଲାଗିବ ପୁରା କାହିଁକିନା ଝାଳ ବୋହିବ ଏବ ସବୁ ଦେହଟା ପୁରା ଅେକ୍ଷା ଲାଗୁଥିବ
ହାଁ କାରନ ମୁଁ କାଲି କିଛି ବି ଖାଇନି ନା। ମୁଁ ବରଧରା ଯାଇଥିଲି ସେଥିନାଗି ମୁଁ କିଛି ଖାଇନି ଆଉ ଦେହ ଟିକେ ବହୁତ ଅ
ଦେହ ବହୁତ ଅସୁ ସ୍ତ ଲାଗୁଚି ମୁଁ ତ ତେଲ ଜିନିଷ କିଛି ଖାଏନା କି ମସଲା ମସଲି ଖାଏନା। ହୁଁ ହୁଁ ହୁଁ ତ ତାହେଲେ କିଛି ତମେ ଖାଅ ନା ତ ତାହେଲେ ଭୋଜିରେ ବି କିଛି ଖାଇନଥିବ ଯାହା ହେଇ ଥିବ ବୋଧେ
ନାଁ ନାଁ ମୁଁ ସେଠି ବି କିଛି ଖାଇନି।
ଓହୋ କାଇଁ ଖାଅନା କାହିଁ ତମେ? ଭୋଜି ଜିନିଷ କି କିଛି ମସଲା ମସଲି କାଇଁ ଖାଉନା?
ମୋର ଟିକେ ଗ୍ୟାସ୍ ପ୍ରୋବ୍ଲେମ ଅଛି ପେଟରେ ତ ସେଥିଲାଗି ମୁଁ ଟି ମସଲା ମସଲି ଜିନିଷ ଗୁରା ବେଶୀ ଖାଏନା।
ଓହୋ ବୁଝିଲି ବୁଝିଲି
ହଁ
ତୋ ଇଏଟା କେମିତି ଥିଲା ତମେ ଯୋଉ ଯେତେବେଳେ ବାହାଘରିଆ ଯାଅ ତମେ ଭୋଜି ଟା କେମିତି କଣ ଲାଗେ ଆଉ ବାହାଘରଟା କେମିତି ଲାଗେ ଯୋଉ ଡିଜେ ଫିଜେ କି କିଛି ଗୋଟେ ଯୋଉ ବାଜେ ତମକୁ କେମିତି ଲାଗେ ସେଗୁରା। ତମର ସେଥିରେ କେମିତିଆ ଇଣ୍ଟରେଷ୍ଟ।
ନାଇଁ ଇ ମୋର ତ ଛୋଟ ବେଳୁ ଡିଜେ ଦେଖିବାରେ ମୋର ବହୁତ ଇଣ୍ଟରେଷ୍ଟ ଅଛି। ଆଉ ମତେ ବି ମ୍ୟାରେଜ ଗୁରା ସବୁ ଭଲ ଲାଗେ ବହୁତ। ମ୍ୟାରେଜ ରେ ଯୋଉ ରୀତିନୀତି ସବୁ ପାଳନ କ
ପାଳନ କରନ୍ତି ମୋତେ ବହୁତ ଭଲ ଲାଗେ ହୁଁ ହୁଁ
ଆଉ ମୋର ଭାଇ ଜଣେ ଅଛନ୍ତି ଜଗନ ରାଉ ତାଙ୍କର ବି ଏବେ ବାହାଘର ହବ ଆଉ ଦି ତିନି ଦିନ ପରେ।
ଦି ତିନି ଦିନ ପରେ ତାଙ୍କର କଣ କୋଉଠି ଇଏ ଅଛି କି ତାଙ୍କର କୋଉଠି ବୁଝାବୁଝି ହେଇଚି କି?
ନାଇଁ ତାଙ୍କର ଲଭ ମ୍ୟାରେଜ ହବ ଆମରି ଗାଁରେ।
ଓହୋ ସେଇ ସେମ ଗାଁ ରେ
ହଁ ଆମର ଲ ତାଙ୍କର ଲଭ ମ୍ୟାରେଜ ସେ ଭଲ ପାଉ ଥିଲେ ତ ଏଇଠି ଜଣକୁ ତ ସେଥିନାଗି ତାଙ୍କର ଏଗେଜମେଣ୍ଟ ବି ସରିଯାଇଚି ତାଙ୍କର। ଆଉ ଦି ତିନି ଦିନ ପରେ ବାଆଘର ହଁ
ଓହୋ ହୋ ଯୋଉ ଇଏ ହୁଏ ତ ଯୋଉ ମୁଦି ପିନ୍ଧା ପିନ୍ଧି ସେଇଟା ତ
ହଁ ଯୋଉଟା କି ଆମର ଓଡିଆ ଭାଷାରେ କୁହନ୍ତି ନିର୍ବନ୍ଧ। ହଁ
ଭଲ ତାହେଲେ ଆଉ ତାହେଲେ ତମେ ତ ତାହେଲେ ଯିବ କୁଆଡ଼େ ତମେ ତ ଆଉ ତାହେଲେ ବରଯାତ୍ରୀ ବି ଯାଇପାରିବନି କି କିଛି କରି ପାରିବନି ନା
ନାଇଁ ମୁଁ ବରଯାତ୍ରୀ ଯିବି ନା
ହଁ ଯେ କି ତୁ ଯଦି ତମ ସେମ ଗାଁ ରେ ହେଲା ତ ଲଭ୍ ମ୍ୟାରେଜ ରେ କଣ ଏତେ କରନ୍ତି ବରଯାତ୍ରୀ ଫରାଦି ନେଇଯାଆନ୍ତି
ହଁ ମୁଁ ଟେ ବରଯାତ୍ରୀ ଯିବାକୁ ବେଶୀ ଭଲ ପାଏ। ଆମ ଗାଁ ରେ ଯେତେବି ବାହାଘର ହୁଏ ମୁଁ ବରଯାତ୍ରୀ ଯିବାକୁ ମତେ ବହୁତ ଭଲ ଲାଗେ। ନା ମୋ ଭାଇ ବାହାଘର ମୁଁ କେମିତି ଯିବିନି ବରଯାତ୍ରୀ ହୁଏତ ତାଙ୍କ ଭୋଜିରେ ମୁଁ କିଛି ନ ଖାଇ ପା ରେ କି
ନାଇଁ ବରଯାତ୍ରୀ ମୁଁ କହିବା କଥା କଣ କି ଯଦି ତ ଇଏ ହଉଛି ନା ସେମ୍ ଗାଁ ରେ ବାହାଘର ନା ତ ତାହେଲେ ମତେ ଲାଗେ କି ବୋଧେ କାଳେ ଇଏ ହବନି ବୁଝିଲ ମତେ ଲାଗେ କି ତାହେଲେ ତମେ ବୋଧେ ସେ ଗାଁରେ ନା ସେଇଥିଲାଗି ବୋ ବରଯାତ୍ରୀ ଫର ଯାତ୍ରୀ ଏଗୁରା ଏତ ଆରେ୍ମେଣ୍ଟ ହେବନ ବୋ ମୋତେ ଲାଗେ।
ହଁ ନାଇଁ ନାଇଁ ଆମର ଡିଜେ ଫିଜେ ସବୁ ବୁଝା ବୁଝି ସରି ଯାଇଚି ଆଉ ବରଯାତ୍ରୀ ବି ଆମର ବନ୍ଦ୍ ବନ୍ଧୁବାନ୍ଧବ ଯେହେତୁ ଅଛନ୍ତି ନା ଆଉ ଖାଲି ଗାଁ ଲୋକ ହେଇ ଏ ଯାହା ହେଇଥାନ୍ ଆ ଆମ ବନ୍ଧୁବାନ୍ଧବ ଅଛନ୍ତି ସମସ୍ତେ କହିବେ। ଗାଁରେ ବାହାଘର କଲା ବୋଲି ରୋଷଣୀ କଲେନି ଇଏ କଲେନି ପଇସା କ ଜଗୁଛନ୍ତି ସେଥିିନ କି କରିବାକୁ ପଡୁଛି ଆଉ।
କ ଓହୋ ତାହଲେ କଣ ଖାଇବା କଣ କରିଥିଲ ଏଠି ନିର୍ବନ୍ଧରେ ତମେ ଆଇଟମ୍ କଣ କରିଥିଲ।
ନିର୍ବନ୍ଧରେ ହେଇଥିଲା ଆମର ଭାତ ଡାଲି ଆଉ ଚିଲି ପନିର ମଟନ ହେଇଥିଲା। ଆଉ ଚିଙ୍ଗୁଡି ହେଇଥିଲା। ଆଉ କ୍ଷୀରା ହେଇଥିଲା। ହଁ ସେଇ ଆଉ ଆମର ଆଇସ୍ କ୍ରିମ୍ ହେଇଥିଲା ଆଉ ସମସ୍ତଙ୍କ ଲାଗି ଥଣ୍ଡା ର ବ୍ୟବସ୍ଥା ବି ଥିଲା। ଏ ସବୁ ଚାଲିଥିଲା ଏଇଙ୍ଗଜମେଣ୍ଟ ଆଉ।
ଏତେ ଆଇଟମ କରିଥିଲ ମୋର ତ ମୋର ଭଲ ମୋର ଛେଳି ଭଲ ମୋର ଆଇଁ ଆମିଷ ଜିନିଷ ଯାହାବି ହେଲେ ଭଲ। ଯଉ ଭଲ ବୁଜିି ଯାଇଥିଲା ଆଉ ଆମକୁ ଡାକିବ ନା ତମର ଇଏ ହେଲେ।
ହଁ ହଁ ଭାଇ କହୁଥିଲେ ତ ଯିବେ ବୋଲି ଆଜି ତମ ଘରକୁ। ଆଉ ଭାଇ ଯିବେ ଆଜି ତା ପରେ ମୁଁ ବି ତ ମୁଁ ବି ତମ ଭଳିଆ ମୁଁ ବି ଆମିଷ ପ୍ରେମୀ କିୁ। ତମର ପେଟର କିଛି ଅସୁବିଧା ଚାଲୁଛି ସେଥିଥିଲା କି ମୁ ଆମିଷ। ଭକ୍ଷଣ କରୁନି ବର୍ତ୍ତମାନେ।
ଓ ହୋ ଭଲ ତାହେଲେ କିଛି ନହିଁ ସେ ରେ ସେ ବି ଏମିତି ଦେହ ବି ଦେହ ପା ଖରାପ ହେଲା ବେଳେ ବି କିଛି ନ ଖାଇବାଟା ହିଁ ବେଟର ନ ଖାଇବା ହିଁ ଭଲ ନେ କାହିଁକିନା ଦେହ। ଦେହ ପାଇଁ ଖରାପ ଥିବ ପୁଣି ତମେ ତାପରେ ଖାଇଲେ ଆହୁରି ଦେହଟା ବି ଆହୁରି ଖରାପ ହବ ବେଶୀ। ତ ସେଥି ଟାଇମରେ ଦେହ ପା ଖରାପେ ତ ସେଥିପାଇଁ ମୋତେ କହି ଆମଷ ଏନା ଛାଡ଼ିବା ପାଇଁ। ବର୍ଷେ ପାଇଁ ଗୋଟେ ବର୍ଷ ପାଇଁ ପୁରା ଓ ସେଥିପାଇଁ କି ସେଥିପାଇଁ ଯୋଉ କାଲି ଯାଇଥିଲ, ସେଥିପାଇଁ ଏତେ ଖାଇଲନି ଆମି ସ
ହଁ ସେଥିଲାଗି ମୁଁ ଆମିଷ ଖାଇଲିନି।
ଓହୋ ନାଇଁ ମୋର ତ ମୋର ଥରେ ଲାଷ୍ଟ ଟାଇମ ହେଇଥିଲା ମୋର କେବେ ହେଇଥିଲା ଥରେ ମୁଁ ବହୁତ ଥର ସେଇଦିନ ଖାଇଥିଲି ଆମିଷ ବହୁତ ପ୍ରକାରର ତ ସେଇଥିରେ ମୋର ଥରେ ହୋଇଥିଲା ବାନ୍ତି ହେଇଥିଲା ଝାଡ଼ା ହେଇଥିଲା ତ ତାପରେ ମୁଁ ସେଇଠି ମାସେ ଖଣ୍ଡେ ଗୋଟେ ମାସ ଖଣ୍ଡେ ଛାଡି ଦେଇଥିଲି ଗୋଟେ ମାସ ଖଣ୍ଡେ ଛାଡିଲା ପରେ ମତେ ହେଇଯାଇଥିଲା ମାନେ ଭଲ ହେଇଥିଲା ତାପରେ ତୁ କେବେ ଖାଇଛି ଏମତି ମତେ କେବେ ଲାଗିନି। ଯେ ମାନେ ଦେହଟା ଅବାକିଆ କି ଅସୁସ୍ଥ କିଛି ଲାଗେନି।
ହୁଁ ନାଇଁ ମୋର ଟିକେ ପେଟରେ ହଜମର ଅସୁବିଧା ଅଛି ସେଥିନାଗି ମୁଁ ଟିକେ
ହଁ ସେଇଟା ବି ଭଲ କଥା ସେଇଟା ବି ନ ଖାଇବାଟା ହିଁ ସେ ସେ ତମର କିଛି ଶବ୍ଦ ଶୁଭୁଛି କି ପଛରୁ?
ହଁ ସିଏ ଆମର ଯୋଉ ଘରେ ବାହାଘର
ହଁ।
ତ ସେ
ଓହୋ ହ ବୁଝିଲି ମୁଁ ସେଇଆ କଉ ଚି ତମ ବସ୍ ଭିତରୁ କଣ ଶବ୍ଦ ଶୁଭୁଥିଲା। ମୁଁ ସେଇଆ ଭାବିଲି ମୁଁ କହିଲି କଣ ମ ହଁ ଏଇନା ବାହାଘର ଟା ନା ଘରେ ଏଇନା ଲୋକ ହେବେ ପ୍ରବଳ ଲୋକ ଥିବେ ନା କି?
ହଁ ଏଇନେ ଟିକେ ଆଲୋ ଆଲୋଚନା ଚାଲିଛି ବନ୍ଧୁବାନ୍ଧବ ବି ଆଜି ସବୁ ଆସି ରହିଲେଣି ସବୁ ବଡ ଫ୍ୟାମିଲି ନା ଆମର।
ବୁଝିଲି ବୁଝିଲି ଭଲ ତାହେଲେ ତମେ ଏବେ କଣ କରୁଛ ତାହେଲେ?
ମୁଁ ଟିକେ ଏଇ ବାହାଘର କାର୍ଡ ଏଇନା ରେ ସବୁ ନାଁ ଲେଖୁଥିଲି ବନ୍ଧୁବାନ୍ଧବ ଘରକୁ ଦିଆ ହବ।
ହୁଁ।
ଆଉ। ଭାଇ ବି ଟିକେ ଏଇନା ବାହାରୁଛି ତମର ସିଆଡେ ଯିବ ବୋଲି
ଓହୋ ତମ୍ କଣ ତମକୁ ଗାଡ଼ି ଚଲେଇ ଆସିଲାନି?
ହଁ ମୁଁ ତ ଛୋଟ ବେଳୁ ଘରେ ଗାଡି ଶିଖେଇ ଦେଇଥିଲେ ମୁଁ ଯେତେବେଳେ ନବମରେ ପ ପଢୁଥିଲି ସେତେବେଳେ ମୋ ବାପା ଗାଡି ଚଲାନ୍ତି ତ ଶିଖେଇ ଦେଇଥିଲେ।
ନବମରୁ ତମେ ଗାଡି ଚଲା ଶିଖିଲଣି ନାଇଁ। ତମେ କୋଉଠି କୋଉଠି ଗାଡି ଚଲେଇ ନେଇଛ, ନବମ ପରେ ଏବେ ତମେ କେ କେ
ମତେ ଏଜ ହେଲାଣି ଉଣେଇଶି ବର୍ଷ।
ଉଣେଇଶ ବର୍ଷ ହେଲାଣି। ତମେ କୋଉଠି କୋଉଠି ଗାଡି ନିଜେ ଚଲେଇକି ନେଇଛ, ଯାତ୍ରା କରିଛ।
ମୁଁ ତ ଥରେ ନେଇଥିଲି ଆମ ଗୋରେଖନାଥକୁ ନେଇଥିଲି। କପିଳାସକୁ ବି ମୁଁ ଗାଡି ଚଲେଇଛି। କପିଳାସ ମନ୍ଦିରକୁ ନେଇ ଆଉ ଏଇନା ଛକରେ ବି ମୁଁ ଚଲାଏ ଗାଡି।
ଏନ୍ହେଚ୍ ଉପରେ ଭଲ ତ ତାହେଲେ ତମେ ତ, ତାହେଲେ ପୁରା ଗାଡି ଶିଖିଗଲଣି ଅଠର ବର୍ଷରେ। ତ ତମେ ତ ତମର ତ ଇଏ ହେଇନଥିବ ଲାଇସେନ୍ସ ହେଇନଥିବ?
ନାଇଁ ମୁଁ ଲାଇସେନ୍ସ ବାହାର କରିନି କି ମୋର ଆଧାର କାର୍ଡଟା ବାୟୋମେଟ୍ରିକ କରିନି। ତ ସେଥିଲାଗି
ତ ତମେ ଏଇ ଯୋଉ ସବୁ ଲ ମାନେ ତମ ନିଜ ପାଖ ଆ ଲୋକ, ମାନେ ଏରିଆରେ ଚଲାଉଛ ନାଇଁ କି?
ହଁ ନାଇଁ ଲାଇସେନ୍ସ ଟା ବାହାରିନି ନା ବାପା ଭୟରେ ଛାଡୁନାହାନ୍ତି ବାହାରକୁ ଆଉ
ଓ ହଁ ତାହେଲେ ଭଲ ସେଇଟା ବି ଭଲ ବାହାରକୁ ଚଲେଇକି ଯିବା ବି ପ୍ରୋବ୍ଲେମ
ହୁଁ
ମନ୍ଦିର ଯୋଉ ଯାଅ ମ ମନ୍ଦିର ଯାଇଥିଲ ଗୋରେଖନାଥ ଯୋଉ ଯାଇଥିଲ, କଣ କେମିତି ଯାଇଥିଲ କେତେ ସ୍ପିଡରେ କେତେ ଜଣ ଯାଇଥିଲ କଣ? ମୁଁ ଆମେ ତ ଥରେ ଯାଇଥିଲୁ, ଗୋରେଖ ନା ତ ସବୁ ସାଙ୍ଗ ହେଇକି, ସବୁ ସାନ ଭାଇ ଇଏ ସିଏ ସମସ୍ତେ ଯାଇଥିଲୁ, ଥରେ ଯାଇଥିଲୁ ବହୁତ ବହୁତ ଦିନ ହେଇଯିବ ତଥାପି ବର୍ଷେ ପାଖାପାଖି ହେଇଯିବ ଯାଇଥିଲୁ, ମଜା ହେଇଥିଲା ସେଇଠି କିନ୍ତୁ ବହୁତ ମଜା ହେଇଥିଲା ରୋଡ଼ରେ ବି ଗଲାବେଳେ ମୋ ସାନ ଭାଇ ଜଣେ ଚଲେଇଲା ମୁଁ ବସିଲି ସେ ନେଇକି ଗଲା ମତେ, ଆମେ ଗଲୁ, ଗୋଟେ ଜାଗାରେ ଯାଇ ଫାଷ୍ଟ ଷ୍ଟପେଜ୍ରରେ ଗୋଟେ ଜାଗାରେ ଦହିବରା ଫଇବରା ଖାଇଲୁ ଖାଇକି ତାପରେ ସେଇଠି ଖାଇସାରିଲା ପରେ ପୁଣି ଗଲୁ କିଛି ସମୟ ଖରା ହେଉଥିଲା, ଖରା ଦିନ ନା ଖରାଦିନ ହେଉଥିଲା ସେଇଥିଲାଗି ଆମେ ଯାଇକି ଗୋଟେ ଜାଗାରେ ଥଣ୍ଡା ଫଣ୍ଡା ପିଇଲୁ। ଥଣ୍ଡାଫଣ୍ଡା ପିଇକି ତାପରେ ଯାଇକି ଗୋରେଖନାଥ ରେ ପହଞ୍ଚିଚୁ ତ ସେଇଠି ଯାଇକି ଗୋଟେ ମଣ୍ଡପ ଟାଇପ ଅଛି ମଣ୍ଡପ ଟାଇପର ଅଛି, ସେଇ ମଣ୍ଡପରେ ଶୋଇଲୁ ପ୍ରଥମେ, ଫ୍ୟାନ୍ ଲାଗିଥିଲା ସେଇଠି ଶୋଇଲୁ କିଛି ସମୟ ରେଷ୍ଟ, କିଛି ସମୟ ସେଠି ଶୋଇକି, ଶୋ ଇଲା ପରେ ତାପରେ ଆମେ ଆସିଲୁ ଆସିକି ଠାକୁର ଦର୍ଶନ କଲୁ, ଠାକୁର ଦର୍ଶନ କରି ବୁଲାବୁଲି କଲୁ କିଛି ସମୟ, ଖରା ପ୍ରବଳ ହଉଥିଲା ପୁଣି ଯାଇ ପୁଣି ଟିକିଏ ସେଇଠି ରେଷ୍ଟ ନେଲୁ। ରେଷ୍ଟ ନେଲା ପରେ ଆସି ନିହାତି ସନ୍ଧ୍ୟା ଟାଇମ୍ ହେବ, ସନ୍ଧ୍ୟା ଟାଇମ୍ ହେବ ଆମେ ସେଇଠୁ ବାହାର ହାଲୋ
ହୁଁ
ବାହାରିଲା ପରେ ବାହାରିକି ଆସି ଆସିଲା ବେଳକୁ ପୁରା ଘରେ ଆସି ପହଞ୍ଚୁ ପହଞ୍ଚୁ ଆସିିକି ରାତି ହେଇଗଲା।
ହ
ରାତି ହେଇଗଲା ତଥାପି ଆମେ କିଛି କିଛି ତାପରେ ଖିଆପିଆ କରିନଥିଲୁ ଆସି ଘରେ ପହଞ୍ଚିଲା ପରେ, ଘରେ ହେଇଥିଲା ରୁଟି ବୁଟଆଳୁ ତରକାରୀ, ଘରେ ଆସି ଖାଇଲୁ।
ହୁଁ
ତମେ ଯୋଉ ଯାଇଥିଲ କଣ କେମିତି ତମର ହେଇଥିଲା, ନେଇଥିଲ ଯୋଉ ଯାଇଥିଲ
ଆମେ ତ ଯାଇଥିଲୁ ଛଅ ଜଣ ଭାଇ ଯାଇଥିଲୁ ମିଶିକି ଆମେ ଫାଷ୍ଟ ଗଲୁ, ଘରୁ ଖାଇ ପିଇକି ଯାଇ ଆମେ ଏକାଥରେ ପହଞ୍ଚିଲୁ ଗୋରେଖନାଥ ଥିଲା ଗୋଟେ କିଲୋମିଟର, ଆମେ ଗୋଟେ ହୋଟେଲ
ଥିଲା ଗୋଟେ କିଲୋମଟର ଆମେ ଗୋଟେ ହୋଟେଲ ରେ ପହଞ୍ଚିଲୁ ସାଢେ ଗୋଟେ
ତ ସେଠ ମୁଁ ଯେହେତୁ ସେଇ ଆମିଷ ଖାଏ ବହତ ମୁଁ ସେଠି ବିରିୟାନୀ ଖାଇ ଦେଇ ସବୁ ଭାଇ ମତେ ମନା କରିଥିଲେ ଖାଇବାକୁ କିନ୍ତୁ ଯେହେତୁ ମୋର ଇଛା ଥିଲା ମୁଁ ଖାଇଥିଲି ଆମଷ ଖଦଲି
କଣ, ତମେ ମନ୍ଦିର -ମନ୍ଦିର ଗଲାବେେଳେ କେମିତି ଆମିଷ ଖାଇଲ, ମନ୍ଦିର
ନା ସେଟା ନୁହଁ କିନ୍ତୁ ମତେ ସେ ଟାଇମରେ ବେଶୀ ଭଲ ଲାଗୁଥିଲା ନା ଆମିଷ ଖାଇବାକୁ ତ ମୁଁ ନିଜକୁ